ହାଲୋ।
ହାଲୋ।
ହ୍ୟାଲୋ ହଁ।
ମ୍ୟାଡ଼ାମ ନମସ୍କାର।
ଆୟୁଷ୍ମାନ ଭବ।
ରଜରେ ହାର୍ଦ୍ଦିକ ଅଭିଜନମ ଶୁଭ କାମନା।
ଅ ଥାଉ ସକାଳ ପାଇଯିବ କହିବୁ ଫାଷ୍ଟ ରଜରେ ଫାଷ୍ଟ କୁହନ୍ତି। ଏବେ ଲାଷ୍ଟରେ ଆଉ କୁହନ୍ତିନି।
ଆରେ ସମସ୍ତେ ଯଦି ଫାଷ୍ଟରେ କହିବେ, ଲାଷ୍ଟରେ କହିବ କିଏ, କିଏ ତ ପୁଣି ଲାଷ୍ଟରେ କହିବ ନା।
ହେଉ ବୋଲି କିନ୍ତୁ ଲାଷ୍ଟ କହିଲୁ ଭଲ ଲାଗିଲାନି।
କଣ ମ ତମ ପତି ଦେବ ଆସଛନ୍ତି। ଫାଷ୍ଟ କହିଥିବେ ଆଉ ମୁଁ ତ ଲାଷ୍ଟ
ଆମର ଏଇରା କିଛି ନାହିଁ ସେମିତି କିଛି।
ହୁଁ, ଯିଏ ହେଲେ ତ ଜଣେ ଫାଷ୍ଟ କହିବା ଦରକାର ନା।
ସିଏ ଏଉଡା କହିବେନି ତ ମୋ ବାର୍ଥଡେ ୱିସ୍ କରିବେନି ଆଉ ଏଗୁଡା କହିବେ। ଆଚ୍ଛା! ନା କାଲି ଏକ୍ଜାମ ଅଛିବା କାଲି କିଏ ବସରେ ଯିବ ମୁଁ କହିଲି ହଁ ଆସଭାରି ସେ ଗାଁକୁ ଯାଇଥାନ୍ତି ଯେ କହିଲା କଲି ମୁଁ ଯେ
ମୋ ଠୁ ନେଇକି ଗଲେ କିଛି ପ୍ରୋବଲେମ୍ ନାହିଁ ତ?
ନାଇଁ ପ୍ରୋବ୍ଲେମ ହେଲେ ଭଲ କିି ଶୁଣେଇଦେବି। ପ୍ରୋବଲେମ୍, ଆଉତ କିଛି ଆସୁନ ମୁଁ କଣ ତତେ ମନା କରୁଛି କି?
ହଉ ଆଉ।
ଭଲ, ଆ ସନ୍ଧ୍ୟାବେଳେ ସରିଲାଣି ଭାତ ଡାଲି, ଆଉ ପାମ୍ପଡ଼, ଆଳୁ ପୋଟଳ କଷା,
ହୁଁ।
ସେତିକିତ ଆଉ
ଚିକେନ୍
ଚିକେନ୍ ଆମର କିଏ ଖାଉଛି କି? ଖାଉନି ସେ ଖାଉ ନାହାନ୍ତି। ସେ ଖାଉନାହାନ୍ତି ଚିକେନ୍। ଚିକେନ ତାଙ୍କର ଖାଇବା ନାଇଁ ସେ ଖାଇବେନି ଠିକ ରେ କଣ ମତେ ବାହାହେଲା ପରେ ଛାଡିଦେବେ, ଆଇଁଷ ଛାଡ଼ିଦେବେ।
ତୋତେ ବାହାହେଲା ପରେ ଆଇଁଷ ଛାଡିବେ ନା କଣ କହୁଛି?
ମନା କରୁଥିଲୁ ମନା କରୁଛି ଛାଡ଼ ନାଇଁ କହିଲେ ଖାଇଲେ ଯଦି ମାଛ ଖାଇବୁ ଆଉ କିଛି ଖାଇବୁନି।
ହୁଁ, ଭଲ ଟ୍ରେନିଂ ଦେଲୁଣି ଛାଡ -ଛାଡ- ଛାଡ।
ଆମର ଏମିତି କିଛି ନାହିଁ ଭାବିବା ନାହିଁ ଜୋଇଁ ପୁଅ ମୁଁ ତ କହିବି ମୋ ମାଆଙ୍କୁ ପଖାଳ ଦେଇଦିଅ।
ପଖାଳ ଦେଇଦିଏ ଯେ, ଯାହାହେଲେ ଗୋଟେ ରଜ ଟା ଆଜି ଜାଣିଛ ନା ନାଇଁ।
ରଜ ହେଲେ ବି, ସେମିତି କିଛି ନାହିଁ ଆମ
ଆ ହଁ ଗୋଟେ ଛତୁ ଟିକେ ନବା କଥା ନା ନାଇଁ।
ଛତୁ ଫତୁ ଏରା ନାଇଁ, ମୁଁ କହିବି ମୁଁ ନିଜେ ଆଇ ଟମ୍ ବନେଇ ଏଇଠି ଦେଖ୍ ମତେ ଏକା କରିବାକୁ ପଡ଼ିବ ମୋ ମାଆ କହିବ ହେଇରା ମୁଁ ଜାଣିବିନି ତୁ କର। ତାଠୁ ବେଟର ଚାଲ ଆମ ଘର ଏଠିକି ମୁଁ କରିଦେବି ସେଠି ଖାଇବ। ଏଠି ନିଜେ ବନେଇବୁ। ମତେ ଏଇଠି ଏଇଠିକି ଆସିଲେ ରୋଷେଇ ବାସ ମତେ କିଛି ଏଗୁଡ଼ା ପସନ୍ଦ ଲାଗୁନି।
ଖାଲି ବୁଲିବୁ ଆ ଘରକୁ ତା ଘର ନା କଣ କହୁଛୁ?
ହେଇ କରୁଛି ତ, ଆଉ କଣ କରୁଛି। ଏବେ ଟିକେ ଯାଉନି ମୁଣ୍ଡରେ ମୁଁ ଡ୍ରେସ ପିନ୍ଧି ଯାଉଛି ଯେ ଆଉ ବାହାରକୁ ବାହାରିବାକୁ ଭଲ ଲାଗୁନି।
ଆଉ ବିକାଶ ଆସିଛି ନା ନାଇଁ?
ସିଏ ଆସେ କଣ ତା କଥା କୁହନି। ହେଇଟି ବସିଛନ୍ତି। ଆମର କଣ ଆଜି ଖାଲି ନଡ଼ିଆ, ଗୋଟେ ପରେ ଗୋଟେ ପଡୁଛି।
ଆ ରେଡ଼ି ଆଉ
ଏ ନାଁ ମୁଁ ଏଇଠି ଛିଡା ହେଇଚି ମୋ ପାଖରେ ପଡିଲା। ଆମର ଗଛ ଅଛି ଏଠି ଗୋଟେ ଗଛ ବି ଆମର ପଡୁଛି ବି ବର୍ଷା ହେଲେ। ବର୍ଷା ହେଲେ ଖସୁଛି।
ଆଜି ଜୋରରେ ବର୍ଷା ହେଇଛି?
ଜୋରସରେ ପୁରା ହେଇଛି। ମେଘ ପବନ୍ ଜୋରସରେ। ହ ହ ଆଜି ରଜ ପାଇଁ।
ହଁ ଆମର କଣ ଅଛି ଆମର ସେମିତି କିଛି ର ଜ ନାହିଁ ଆମ ଯେତେବେଳେ ମାନ ଇଚ୍ଛା ସପ୍ତାହକୁ ପ୍ରାୟ ଗୋଟେ ହେଇଯାଉଛି।
ସବୁ ସପ୍ତାହରେ।
ପ୍ରାୟ ହେଇଯାଉଛି ଆଉ।
ଓହୋ ଭଲ ତାହେଲେ।
ଚନ୍ଦନ ମୁଁ ଆଉ ଗୁଡୁ ଗୁଡୁ ତ ନୁହଁ ଆଶୁତୋଷ।
କଣ କଣ ଆଇଟମ୍ କ କଣ କଣ ଆଇଟମ୍ କରୁଛ?
ବେଶୀ କିଛି ନାହିଁ ଆମର ଭାତ ଡାଲି ଚିକ୍ ସାଲାଡ଼ ଟିକେ ହବ ଆଉ ନହେଲେ ଚିକେନ ପୋଡ଼ା ଚିକେନ କଷା। ସେଇଟା ଆମର ନାଇଁ ନାଇଁ ନାଇଁ ଆମର ଯାଉନି କାହାର ବି ଭଲ ପିଲା ବୋଲି କମ ଖର୍ଚ୍ଚ ଚରେ ହେଇଯାଉଛି ନହେଲେ ସପ୍ତାହକୁ ଚାରିଟା କରି ହୁଅନ୍ତା କି ମାସକୁ ଚାରିଟା କରି ହୁଅନ୍ତା କି।
ନାଇଁ ସେମିତି କରେ ହବନି ଭାତ ଡାଲି ଚିକେନରେ ଆଜି କହୁ ଥିଲେ ହେଲେ ମତେ ଏଠି ଆସିକି ଆଉ ସେ ସେ ରୋଷେଇବାସ କିନ୍ତିଆ ଖରା ହଉଛି।
ଆରେ ମୋର ଏ ଇଚ୍ଛା ହଉଚି ଆଇଁଷ ଛାଡ଼ିଦବାକୁ କିନ୍ତୁ ମୁଁ ଯଦି ଛାଡ଼ିଦେବି ଘରେ ଖାଇବେନି ଘରେ ଟିକେ ଖାଉଛନ୍ତି। ହଁ ମୁଁ ଛାଡିଦେଲେ ଘରେ ଖାଇବେନି।
କାର ନାଇଁ ଦେଖି ବାପାଙ୍କର ତ କମ ଖାଇବା ସେ ଆଇଁଷ ପ୍ରତି ତାଙ୍କର ଏତେ ନାହିଁ ମୁଁ କାଲି ଗଲି ବାପା ମାଛ ଆଣିଦେବି କହିଲେ ନାଇଁ ନାଇଁ ମାଛ ଆଣିବୁନି ଆଉ ଯଦି ଆଣିବୁ ଅଙ୍ଗୁର ଆଣିବୁ ମୁଁ ଅଙ୍ଗୁର ଆଣିଦେଲି ମାଛ ଆଣିଲିନି ସେମାନଙ୍କର ମା ଆଇଁଷ ପ୍ରତି ଆମର ସେମିତି କିଛି କାହାର ନାହିଁ କି ହଜବେଣ୍ଡ ମୁଁ କହିଲି ହଜବେଣ୍ଡଙ୍କର ବି ସେମିତି ନାହିଁ ଆମ ଶାଶୁ ଶଶୁରଙ୍କର ଟିକେ ଅଛି। ହୁଁ ମୋର ସେମିତି କିଛି ନାହିଁ।
ମୋ ବୋଉର କିନ୍ତୁ ଟିକେ ଆଇଁଷ ପ୍ରେମ ବାପାଙ୍କର ସେମିତି କିଛି ନାହିଁ।
ନା ଆମ ଘ୍
ମୁଁ କ ଛାଡିବା ପାଇଁ ବହୁତ ଦେଢ ବର୍ଷ ଖାଇନଥିଲି। ଦଶମ ପରେ ପରେ ଦେଢ ବର୍ଷ ଖାଇନଥିଲି।
ମାମାଲି ଛାଡି ଦେଇଛି ନା ଦଶମ ପରେ ପରେ।
କେଜାଣି ମୁଁ ସେଡା ଜାଣିନି।
ହୁଁ ଛାଡି ଦେଇଥିଲା ଏବେ କେଜାଣି କହିପାରିବିନି। ମାମାଲି ଛାଡିଥିଲା ରୁନୁ ଛାଡିଥିଲା।
ଉଁ ସଙ୍ଗୀତା ବି ଛାଡି ଦେଇଥିଲା ନା ଖାଉଥିଲା?
ଛାଡି ଦେଇଥିଲା ବୋଧେ।
ସେ ଛାଡ଼ି ଦେଇଥିଲା ବୋଧେ। ମୋର ଇଚ୍ଛା ଅଛି କଣ ଦେଖି କହିଲୁ ମୁ ବେକରେ ଗୋଟେ ତୁଳସୀ ମାଳି ପକେଇବି ସେଥିପାଇଁ ଆଇଁଷ ଛାଡିବାକୁ ଇଚ୍ଛା ଅଛି।
ମୁଁ ଛାଡି ଦେଇଛି ମାନେ ମୁଁ କିନ୍ଦିଆ ତୁଳସୀ ମାଳି ଖୋଜୁଚି ଦେଖି କହିଲୁ ପୁରା ସରୁଟା ଯୋଉ ହେଟା ମତେ ମିଳୁନି।
ଇସ୍କନରେ ମିଳିବ।
ଇସ୍କନ୍ କିଏ ଯାଉଛି?
ଭୁବନେଶ୍ଵର ଯାଇଛୁ
ହଁ ଭୁବନେଶ୍ୱରରେ ମୁଁ କୋଉଠି ରହିଛି କି ଯିବି ଯାଇକି ଆସିବି ମୁଁ ରହିନି ଏ ମା
ମୁଁ ଦି ଥର ତିନି ଥର ଯାଇ ଗଲିଣି।
ଇସ୍କନ୍। ନାଇଁ ଯାଉଛନ୍ତି ଉଁ ମୋ ନଣନ୍ଦ ହେକା ଯାଉଛନ୍ତି କି
ଯଇଥିଲୁ ବର୍ଷାର ମୋର ଥରେ ଯାଇଥିଲୁ।
ଇସ୍କନ୍ ଠି ବହୁତୁ ଶାନ୍ତି ଲାଗୁଛି କିନ୍
ଭଲ ଲାଗୁଛି ଯେ ସବୁ ଜିନିଷ ଭଲ ଅଛି ସେଠି।
ଡିମ୍ବା ଯାଇଥିଲା ଗହିଲା ସେଠି ବସିଲେ ଯେଉ ଶାନ୍ତି ଲାଗୁଛି କୋଉଠି ବି ନା ଲାଗୁନି। ପୁରା ସାଇଲେଣ୍ଟ୍ ରହୁଛି ଭଲ ଲାଗୁଛି ଏରିଆଟା।
ସାଇଲାଣ୍ଡ ଏନି ଟାଇମ୍ ଖାଲି ହରେକୃଷ୍ଣ ହରେ ରାମ ସାଇଲାଣ୍ଟ୍ ରେ ରହିବ ଏଇଠି କନ ରେ ମାନେ ଭଲ ଗୋଟେ ମନକୁ ଖରାପ ଭାବନା ଆସୁନି।
କୁକୁରଙ୍କ ଚିନ୍ତାଧାରା ହଁ ସେଇଟା କ ହ ଏମି ସେ ଗୋଟେ ଥର ଯାଇଥିଲା ଗୋଟେ ଥର ଯାଇଥିଲା ଭୁନେଶ୍ୱର ସେ ରୋମ୍ ରୁ ଡ଼ାଇରେକ୍ଟ ଯାଇଚି ହେରି ଇସ୍କନ। ସିଏ ତାକୁ ସମତେ କହଲେ କିରି କୁହାଗଲା ନ କହିକି କୁଆଡେ ଯାଇଛି ସେ ଯାଇକି ଇସ୍କନ ରେ ବସିଛି। ତାର ଟିକେ ସେଇ ପ୍ରତି ନା। ସେ ତୁଳସୀ ମାଳି ଡବଲ ପକେଇଛି।
ହଁ ବା।
ପକେଚି ତୁଳସୀ ମାଳି ଗୋଟେ।
ମୋର ଟିକେ କିନ୍ତୁ ଇଚ୍ଛା ହଉଛି ସେ ତୁଳସୀ ମାଳି ପକବା ଆଇଁଷ ଛାଡିବା ପାଇଁ ଯେ କିନ୍ତୁ ଘରେ ଗୋଟେ ଛାଡିବେନି ତାପରେ ବର୍ଷା ଖାଉ ଚି କଣ ଗୋଟେ ମୁଁ ଛାଡିଦେଲେ ହଇରାଣ ହେବ ସେମାନେ ଗୋଟେ।
ସେ ସବୁ ଛାଡି ଦେଇେଛି କ୍ଷୀର ଦହି ବି ଛାଡି ଦେଇେଛି ଖାଉନି ତା ସ୍ମେଲ ରେ।
ମୁଁ ଜାଣିଛୁ ନା କ୍ଷୀର ଦହି ଖାଉନି ମାଛ ଛ ଖାଉନି ସେଥିପାଇଁ ଘରେ କହିଆ କଥା ଚିକେନ ଟା ଖାଇବୁନ୍ ତ ଖାଇବୁ କଣ୍ଟା? ତୋ ଦେହର ପ୍ରୋଟିନ୍ ଆସିବ କୁଆଡୁ?
କଥା ଆଉ ଆମ ଦେହରେ ଆଉ ପ୍ରୋଟିନ୍ ରା କୁଆଡୁ ଆସୁଛି ଆମ ଦେହରେ କଣ କିଛି ପ୍ରୋଟିନ ନାହିଁ?
ତୁ କ୍ଷୀର, ଦହି, ଛେନା କିଛି ଖାଉନୁ?
ଏମିତି କୋଚିତି କେବେ କେମିତି।
ତ ଦେହଟା ସେଥିପାଇଁ ଏମିତି ହେଇଛି ମୁଁ କେମିତି ଦେଖା ହେଲାଣି ଦେଖିଛିି ଟି ମତେ? ହ ମୋଟାଇଗଲାଣି ନା ହେଲଥ ଜଣା ପଡୁଛି।
ହଁ।
ହଁ ପେଟ ଫେଟ ବାହାରି ପଲାଣି ମୋର।
ହଁ ପେଟ ବାହାରି ପଡୁଛି ନାଇ ଠିକ ଅଛି ଏତିକି ରହିଲେ ଭଲ।
ହଁ ମୋର ଖାଇଲେ ଯାହା ମୋ ଦେହରେ ଲାଗୁନି ଆଉ।
ମୁଁ ଏବେ ଏକ୍ସସେ ଖାଇଦଉଛି ଚିକେନ ମତରେ ଡ ଭୋଜି ହେଇଯାଉଛି ନା। ତାପରେ ଚିକେନ ଶସ୍ତା ହେଲା ମାତ୍ରେ କମ୍ପଲସରି ମୁଁ ଆଣିବି। ପୁଣି କେଜିଟା ଆଣିବି ଆମେ ତିନି ଜଣ ଖାଇବୁ।
କେଜି ଚିକେନ ତିନି ଜଣ ଖାଇଦଉଚନ୍ତି। ଆମର ସେଠି ମାନେ ଅଧିକ ଖାଇବା କାହାର ନାହିଁ ଆଇଁଷ କାହାର ଅଧିକ ଖାଇବାର ନାହିଁ ସେ ମାଛ ଖାଇଲେ ଗୋଟେ ପିସ। ସେତିକି
ମୋ ବଉର ମୋର ଟିକେ ଆଇଁଷ ପ୍ରେମ ଅଛି କିନ୍ତୁ ମୁଁ ଛାଡ଼ିଦେବି ଆଇଁଷ। ମୁଁ ଚାହିଁ ବୋଲି ଛାଡିଦେବି କିନ୍ତୁ ମୁଁ ଚାହୁଁନି କଣ ଦେଇ କହିଲ ଘରେ ଗୋଟେ ଖାଉଛନ୍ତି ମୁଁ ନ ଖାଇଲେ ଘରେ ମନା କରି ସେ ଆଇଁଷ ଖାଇବା ପାଇଁ ଆଣିବେନି
ମୁଁ ଖୁଡିଙ୍କ ଭଳିଆ ନନଷ୍ଟପ ଖାଇବା କାର ନାହିଁ। ସେମାନେ ଯୋଉ କହନ୍ତିନି ଅଧା ଜୀବନ ପଳଉଥିଲେ ବି ଉଠିକି ଆସିବାର ଆଇଁଷ ଦେଖିଲେ। ମୁଁ ବି ସେଇ ଟାଇପ୍। ସେ କହିବ ବିବତା ଆଉ କହିଲା ମୋ ମା ହଉଛି ଏମିତିଆ ଗୋଟେ ମଣିଷ ଯେ ଅଧା ଯ ଜୀବନ ଛାଡି ଯାଉ ଥିବ ଯଦି ଆଇଁଷ ଆଣିକି ଥୋଇଦବ ତା ଆଗରେ ରହିଯିବ ସେ।
ତୋ ବାବା ଖାଉନାହାନ୍ତି ନା?
ଦାଦା ଖାଉଛନ୍ତି ତ। ଆମର ସମସ୍ତେ ଖାଉଛନ୍ତି ଆମେ ସମସ୍ତେ ଖାଉଛୁ ବିମ୍ବା କିଏ ବିମ୍ବା ପିଆସଲି ଦେଇକି ସବୁ ଖାଉଥିଲା ମାଛ ମାଂସ ସବୁ ଖାଉଥିଲା। ତାପରେ ମାଛ ମାଂଛ ଟା କଣ ହେଲା ଦେଇ କହିଲୁ ସେ ଧୀରେ ଧୀରେ ତାକୁ ଅଡ ଲାଗିଲା ଛାଡିଦେଲା ସେଥିରୁ ଖାଲି କଷା ରୁ ଆଳୁ ଖାଇବ। ଏ କଷା କଷି ମସଲା ଜିନିଷ ଭଲ ଖାଇଲା ଯେମିତି ତାର ଠୁଁ କଲି ମାଛ ଛାଡି ଦେଇଥିଲା ସେତେବେଳେ ମୁ କହିଲି ଆରେ କଷା ଟା କଣ ପାଇଁ ଖାଉଛୁ? ସେ କହିଲା ଅଣ୍ଡା ଖା ଅଣ୍ଡା ବି ଖାଏନି ସେ ଏ ତେ ତାପରେ ସେଠୁ କହିଲା ତୁ ତ ଛାଡିଦେଲୁଣିି ମୁଁ ମୋ ହାୱାରେ ସେ ଗୋଟେ ଛାଡିଦେଲା। ସେବେଠୁ କହିଲା ମୁଁ ଆଉ ଖାଇବିନି ବି
ଇଚ୍ଛା ଅଛି ଯେ କିନ୍ତୁ ଉଁ ସାଙ୍ଗସାଥି ଭାଙ୍ଗିଯିବ ତାପରେ ଘରେ
ସେଇ ଚାରି ଜଣ ଖାଉଥିବେ ସେଥିରୁ ଜଣେ ଯଦି ନ ଖାଇବ ଗୋଟେ ଭଲ ଲାଗିବ
ଆଉ ଯିବାକୁ ଇଚ୍ଛା ହଉନି ଏଁ ଡେ ଏଇଠି ଆମେ ଚାରି ଜଣ ମିଶିକି ଗୋଟେ ସବୁବେଳେ ମିଶୁଛୁ ଭୋଜି ଭାତ କରୁଛୁ। ହଁ ସେଇଟା ଭାଙ୍ଗ ହଣ୍ଡିଟା ଭାଙ୍ଗି ଯିବ ନା ନାଇ
ହଁ।
ଦେଖେଁ ଚାଲିଛି ଆଉ ଚନ୍ଦନ ମଝିରେ ତିନି ମାସେ ଖାଇଲାନି। ଟୋଟାଲ ତିନ ମାସେ କହିଲା ମୁଁ ଛାଡିଦେବି କିନ୍ତୁ ଛାଡିକି ରହିପାରିଲାନି।
ସେଇଟା ନାଇଁ ଛାଡିକି କଣ ଟା ଏଇଟା ଗୋଟେ ଯେ ରହିପାରିବନି।
ତିନ ଚାରି ମାସେ ଖାଇଲାନି ତାପରେ ତା ଆଗରେ ବି ଆମେ ଆଉ ହୋଟେଲରେ ଖାଇବୁ ନାଦିକିିରି ହୁ ସେଯୋଉ ହୋ ଚିକେନ ଥରେ ଚିକେନ ଲେଗପିସ ଆଇଁଲୁ ପୋଡ଼ାଟା ହେଁ ସେ ରୋଷେଇ କରିବ ସିଏ ରୋଷେଇ କରିବ ଆମେ ଖାଇବୁ ଆମେ କଣ କିଛି କ ରୁ ଭୋଜିରେ କିଛି କରୁନୁ ଟୋଟାଲ ଚନ୍ଦନ ସବୁ କରୁଛି ରୋଷେ ଷେଇଠୁ ଧରିକି ମାଜାମାଜିଠୁ ଧରିକି କାକୁଡି କାଟିବାଠୁ ଧରିକି ପିଆଜ କାଟିବାଠୁ ଧରିକି ସେ ଟୋଟାଲି ଆମେ ତ ସବୁ ଜୀବୁନି ଗାଲୁଆ ସିଏ ସବୁ କରିବ।
ଆମେ ତ ରୋଷେଇ କ ଆମର ଯୋଉ ଭୋଜି ହୁଏ ଆମର ଆଗୁଆ ହେଇକି ଥୁଆ ହେଇଯିବ ନାଁ
ସିଏ କହିଲି ବା ସବୁ ମାଜାମାଜି ବି କରିବ ଏଇଠି ଆଜି ଏଇଠି ଆଇଲୁ ମାଜାମାଜି ସବୁ ସିଏ ନିଜେ କଲା। ଆମର କଣ କି ଗ୍ୟାସ ଟା ଆମେ କରିଦେଇଛୁ ପରିଶ୍ରମ କିଛି ପଡୁନି ସେ ନିଜେ ଗ୍ୟାସ ରେ କରିଦଉଛୁ ଘଣ୍ଟା ଦି ଘଣ୍ଟା ରେ ଭୋଜି ସରି ଯାଉଛି ବେଶୀ ତ କରୁନୁ ଭାତ କୁ ଚିକେନ।
ମେଘ ପବନ ହେଇନି ସେପଟେ?
ଫାର୍ମ ହାଉସରେ ପିଣ୍ଟୁ ଘର କରୁଥିଲୁ ତାଙ୍କ ଫାର୍ମ ହାଉସରେ ଲେମ୍ବୁ ବଗିଚା ଅଛି ଗାଈ ଫାର୍ମ ଅଛି ସେ ଠି ତାଙ୍କ ଘର ଫର ଅଛି ଏସିି ଫେସି ବି ସବୁ ଲାଗିଛି କୋରଡ଼ାରେ
ତାହେଲେ ବଢିଆ ଏ ସି ଲଗେଇ ଦେଇଛନ୍ତି?
ଆରେ ତାଙ୍କର ବଡ ଫାର୍ମ ହାଉସ ବା। ଏ ସି ବୋଲେ ଗାଈ ରଖିଛନ୍ତି-ଇ-ଇ ମିନୟମ ତିରିଶ ବିଶ୍ ଖଣ୍ଡେ। ଆଉ-ଉ-ଉ ଲେମ୍ବୁ ମିନିୟମ-ଅ-ଅ-ଅ ହଜାର ବାରଶହ ଗଛ ଅଛି। ନଡ଼ିଆ-ଆ-ଆ-ଆ ହେଇ ହଜାର ଦି ହଜାର ଗଛ। ପୋଖରୀ ବି ବଡ଼ ବଡ଼ ତିନିଟା।
ରଖୁଛି?
ହ ହଉ ରଖୁଛି ହେଲା।